ଯା
କଣ ଆଉ କରିବି ଲୋ କାଲି ତ ତମେ ମୋ ସହ କଥା ହେଇନ ହେଇଥିଲ ବୋଧେ ନା କଣ ଯେ ଆଉ କାଇଁ କଥା ହେଲାଣି ତମେ କହିଲେ ତମ ଆଡ଼େ ବର୍ଷା ହେଲା ପବନ ହେଲା ବାତ୍ୟା ହେଲା ମୌସୁମୀ ହେଲା ଆମର କାଇଁ ଟିକେ ଆମ କହିଲ ବର୍ଷା ହେଲା ମୁଁ ସହ ଟିକେ ଆମ ଏମିତି ଟିକେ ହାଲ୍ କାକି ବର୍ଷା ପକେଇଲା ଆଉ ମୁଁ ତମ କଥା ସାରି ତମ କଥା ହେଇଥିଲି ତମକୁ ବୋଲି ଆଉ ବହୁତ ଭଲ ଲାଗିଲା ଆମ ଘରେ ବି ତମ କଥା କହିଲି ମୁଁ କହିଲ ଏମିତି ମତି ସିଏ ମାନେ ବଡ ବଡ ଭଉଣୀ ଭଳିଆ ଭାବେ ଫୋନ କରିଥିଲେ ଆଉ ବହୁତ ଭଲ ଖୁଆ ଆଉ ମତେ କହିଛନ୍ତି ଆଉ ଦିନେ ଆମ ଘରକୁ ବୁଲି ଆସିବେ ଆଉ ଏମିତି କଥା ହେଲେ ହଁ ନିହାତି ଆମ ଘରକୁ ତୁ ଡାକି ଦବୁ ଆଉ ମୁଁ କହିଲି ହଁ ସିଏ ଆମର ଭଲ ସାଙ୍ଗ ହେଇଗଲେଣି ଆଉ ସିଏ ଆମର ଟିକେ ବୟସରେ ବୋଧେ ବଡ ଡ ହେବେ କି କଣ ତାଙ୍କ କଥରୁ ଜଣା ପଡୁଥିଲା ଆଉ ମୁଁ ତାଙ୍କୁ ବଡ ଭଉଣୀ କରିଦେଇଛି ଆଉ ହେଠୁ ମଁ ବୋଉ କହିଲି ହଉ ଭଲ ପିଲା ଆଉ ଭଲ କରିଛି ଆଉ ଆଉ ଏମିତିରେ ମୁଁ ବି ମୋ ବୋଉର ଗୋଟେ ବୋଲି ଝିଅ ଆଉ ଭାରି ଅଲି ଅଳିରେ ବଢ଼ିଛି ତ ଆମ ମୋ ବୋଉ ବି ଭାରି ଝିଅମାନଙ୍କୁ ଭାରି ଭଲ ପାଏ ଆଉ ମୋର ଚାରିଟା ଭାଇ ସିଏ କହିଲା ହଉ। ହଉ ସେ ଝିଅକୁ କହିବୁ ଆଉ କରିଦେବା ତାକୁ ଆଉ ତୁ ଝିଅ କିଲୁ ତୁ ତ ଭଉଣୀ କଲୁ ମୁଁ ତ ଝିଅ କରିବି ଆଉ। ମୁଁ ସେଇ ତମ କଥା ଭାବୁଥିଲି ମୁଁ ବୋଲି କେତେବେଳେ ଆଉ ମତେ କଲ୍ କରିବେ? ଭାରି ମନ ମନେ ପକଉଥିଲି ତମ କଥା ଜାଣିଛ ତମ ସହିତଏ କଥା ହେଲେ ମତେ ଭାରି ଭଲ ଲାଗୁଛି ଜାଣିଛ।
ହଁ ତମ ମନ ଭଲ ବୋଲି ଭଲ ଲାଗୁଛି ଆଉ। ଓ ତମେ ଭଲ ମଣିଷ ବୋଲି ଭଲ ନା ଆମେ ଯେମିତି ଆମକୁ ସେମିତି ଦୁନିଆ ଦେଖାଯାଏ। ତେଣୁକ ତମ ମନ ବୋଲି ଭଲ। ସେ ଯ ଭଲ କାଲି କାଲି ବର୍ଷା ପବନ ପରେହ ଆଉ।
ତା ନେଟୱାର୍କ ଆସିଲାନି। ତାପରେ ମୋର ଟିକେ ରାତି ରୁ ଦେହ ଖରାପ ହେଇଗଲା। ଆଉ ଭଲ ବି ଲାଗିଲାନି ମୁଣ୍ଡ ଫୁଣ୍ଡ ବୁଲେଇକି ପୁରା ରାତିରେ ଯଦି ବ୍ଲଡ ପ୍ରେସର ବାହାରେ ରକ୍ତ ଚାପ ସେମିତି ପୁରା ମୁଣ୍ଡ ବୁଲେଇକି ବାନ୍ତି ବାନ୍ତି ଗୁଡେ ହେଇଗଲା। ପେଟ ବୋଧେ ଏକ୍ସସ ଗରମ ହେଇଯାଇଛି ଆଉ ରାତି ସାରା ତମ ଶୋଇନି ଖାଇଛି ନା ପିଇଛି ଆଜି ସକାଳୁ ଉଠିକି ଇ ରାତି ଚାରି ରୁ ଉଠିକି ବସିଥିଲି। ସକାଳୁ ଉଠିଲି ସକାଳୁ ଉଠିଲା ପରେ ମାନେ ମୁଣ୍ଡଟା କେମିତି କହିଲ ଯେମିତି ବୁଲେଇଦିଏ। ଛାଟି ଦବ କି ତମେ ପଡିିଯିବ କି ସେମିତି ଲ ଆଉ ମୁଁ ତାର ସକାଳୁ ଖାଲି ତ ଗାଧେଇକି ଦି କଣ ଦିଟା ଖାଇଲି ଲେ ପାଣି ଟିକେ ପିଇକି ଶୋଇଛି ଶୋଇଛି ଶୋଇଛି ଦିନ ସାଢେ ହେଇ ଘର ଶାଶୁ ଘର କୁହ ସା ଭଲ ଲୋକ ବୋଲି ଟିକେ ରାନ୍ଧି ବାଡି ଦେଇଥିଲେ। ଏଇ ତରକାରୀ ପକା ସବୁ ସିଝେଇ ଦେଇଥିଲେ ମୁଁ ସାଢେଏଗାରେ ଉଠିଲି। ତରକାରୀ ସବୁ ଫୁଟେଇଲି ଆଉ ତାପରେ ଖାଇବାକୁ ଦେଲି ବାସନ ଫାସନ ମାଜିଲି। ନିଜେ ଦିଇଟା ପଖାଳ ଆଣିକି ଖାଇଲି। ପଖାଳ ଦିଟା ଖାଇଲାଠୁ ଦେହରେ ପୁରା ବଳ ପଶିଲା। ମନକୁ ପୁରା ଶାନ୍ତି ଲାଗିଲା ତାପରେ ସେଇ ମତେ ଟିକେ ଭଲ ଲାଗିଲାଠୁ ମୁଁ ଉଠିକି ବସିଲେନି ଆମ ଦେଖି ଦେଖିବା କଣ କରିବା ଟିକେ ସାଙ୍ଗ ସାଙ୍ଗରେ କଥା ହେଇ ପଡିଆ କାଲି କଥା ହଉଥିଲି। ଆଉ କେତେ ଭଲ ଲାଗୁଥିଲା। ଆଉ ସେ ଯୋଉଠି କରିଦେଇଛି ଆଉ ତମ ଦେହ ପା ଭଲ ଅଛି?
ନାଇଁମ ମୁଁ ସେ କାଲି ମୋର ବି ସେମିତିହ କହୁନଥିଲି କି ଯୋଉ ପେଟ ଗରମ ହେଇଯାଇଥିଲା ଆଉ ଭଲ ଲାଗୁନଥିଲା। ଏଇ ଗରମରେ ଯୋଉ ଖରା ବି ହଉଥିଲା ତ ଟିକେ ବର୍ଷା ଶା ପକେଇଲାଉ କାଲି ଭଲ ଲାଗିଲ ତାପରେ ମୁଁ କହିଲି ହଁ ବର୍ଷା ପକେଇଲାଣି ମନେ ଦେହ ମାନ ଦେହଟା ବି ଭଲ ଲାଗୁନଥିଲା ଖାଲି ଗରମ ଗରମ ଥିଲା ଯେମିତି ମାନେ ଯେମିତି ଲୋକଙ୍କ ମୁଣ୍ଡ ବୁଲେଇ ଦେଇକି ଖରାରେ ଯେମିତି ସଂଷ୍ଟ୍ରୋକ ହେଉଚି ମୁଁ କହିଲି ବୋଧେ ମୋର ସେମିତି ହେଲା ନା କଣ ବୋଧେ ଆଉ? ତାପରେ ଖାଲି ଲେମ୍ବୁ ପାଣି ଖାଲି ପିଇଲି ରାତି ସାରା ତାପରେ ଦିନ୍ ମାନେ ସେତେବେଳେ ତମ ସହ କଥା ହେଇଥିଲି ବୋଧେ ଦିନରେ ନା କଣ? ତ କାଲି ମତେ ଭଲ ଲାଗିଲାନି କିଛି ତ ମୋ ଦେହ ଯିବ ଖଲି ଭଲ ଲାଗିଲାନି ତାର କାଲି ଯୋଉ ବର୍ଷା ପକେଇଲା ସେଟା ଖାଲି ମାନେପଡ ଲାଗ ସଖାଳୁ ବଢିଆ ଥଣ୍ଡା ଲାଗିଲା ନିଦ ଭଲ ହେଲା କିନ୍ତୁ ମୁହଁ ପୁରା ଫୁଲି ଗଲା ଯେ ଆଉ ମତେ ଏବେ କିଛି ଭଲ ଲାଗୁନି ସେଇ ଥଣ୍ଡା ଜ୍ୱର ଟିକେ ହେଇଯାଇଛି ମତେ ତ କିଛି ଭଲ ଲାଗିଲାନି। ତାପରେ ଆଜି ଟିକେ ସକାଳୁ ଉଠିବି ବୋଲି ହଁ ଟିକେ ଗାଧେଇକି ଟିକେ ପଖାଳ ଖାଇଦବି ଦେଖିବା କଣ ହଉଚି। ପ ଖାଳ ଖାଇ ବୋଲି ଯଉ ଖାଇ ଦେଇଥିଲି ଗାଧେଇକି ମାନେ ତାପରେ ନିଦ ଯେ ପଖାଳ ଖିଆକୁ ଯଉ ନିଦ। ତା ସହିତ ପୁଣି ଭଲ ତ ବାନ୍ତି ବାନ୍ତି ଲାଗୁଥିଲା ଯେ ଗରମରୁ କି କଣ ମୁଁ ସେଥିରେ ପୁଣି ବାନ୍ତି ତ ଲାଗୁଛି ଆଉ ଆଜି ଗୋଟେ କାମ କରେ ଦେଖିଆ ଖାଇଦେବି। ନହେଲେ ପଖାଳକୁ ଲେମ୍ବୁ ଫେମ୍ବୁ ଚିପୁଡିକିନା କରି ଗୋଟେ ଆଉ ଖାଇଥିଲି ଯେ ଏମିତି ମାନେ ଭଲ ଲାଗିଲା କିନ୍ତୁ କଣ ଆଉ କହିବି ମୋ ଦେହଟା ଭଲ ଲାଗିଲାନି ଶୋଇଥିଲି ଉଠିଲି। ଏବେ ଟିକେ ସେମିତି ଆମ ଆଡେ ଦିନ ହେଲା ଏମିତି ଭଲ ପାଗ ଦେଖୁଛି ଏଇ ଟାଇମ ରେ ଟିକେ ମାନେ କୋ ଭଲ ଲାଗ ଯେମିତି କାଁଳିଆ ପାଗ ଆମର କୁହନ୍ତି ଗାଁଉଲି ଗାଁ କାଁଆଳିଆ ପାଗ କୁହାଯାଏ। ଆଉ ଏମିତି ଭଲ ପାଗ ଦେଲା ଟୁ ଏଠି ବାରିଆଡେ ଆସିଲି କହିଲି ଦେଖିଆ ସେ କାଲି କହୁଥିଲେ କଣ ଏମିତି କଥା ହଉଥିଲା ଆଉ ସର୍ବତ ଟିକେ ବି ମୁଁ ଭାବିଛି ଆଜି ରାତିରେ ପିଇବି ରାତିରେ ପିଇଲେ କାଳେ ପେଟ ଫେଟ ଖରାପ ବୋଲି ମୁଁ ଜା ଫୋନ କରି କହିଦିଏ କୁହନ୍ତି ଯେତେବେଳେ ମାନେ ସର୍ବଦା ପିଅନ୍ତି କିଛି ହବନି ବୋଲି କୁହନ୍ତି ମୁଁ କହିଲି ନାଇଁ ଦେଖିବା ସେଇ ବଡ ଦିଦି ଏବେ ଭଲ କଥା କହୁଥିଲେ। ସେ କହିଲେ ବୋଲି ମୁଁ ଟିକିଏ ରାତିରେ ଚୁଡା ଆଉ କଦଳୀ, ଚିନି, ଦହି ଏମିତି ପକେଇକି ଖାଇଥିଲି ଭଲ ଲାଗିଥିଲା ପେଟ ଭଲ ବି ହେଇଗଲା ମାନେ ପେଟ ଯୋଉ ଗ୍ୟାସେ ଗ୍ୟାସେ ଗୋଟେ ମାନେ ହାକୁଡି ଦଉଥିଲା ଭଲ ହେଇଗଲା। ମୁଁ କହିଲି ଦେଖି ସେ ଦିଦିକୁ ଟିକେ ପଚାରିବେ ଆଜି ମାନେ ଆଜି ଖାଲି ଗରମ ହଉଛି ଏତେ ଝାଳ ମାନେ ମୁଁ ବହୁତ ମାନେ ଗୋଟେ ଗରା ତା ସହିତ ଗୋଟେ ବାଲ୍ଟି ପାଣି ବୋଧେ ପିଇସାରିବିନି ନା ସଖାଳୁ ଏପର୍ଯ୍ୟନ୍ତ ମାନେ ଭୋକ ଭୋକ ତ ହଉନି ଭାତ ତ ଯାହା ଖାଇବାକୁ ଖାଲି ଇଚ୍ଛା ହଉନି। ଖାଲି କଣ ଦେହ ଖରାପ ହବ ବୋଲି ଟିକେ ପଖାଳ ଖାଇବା କଥା ଯେ ଆଉ ଖରା ତ ଯିନ୍ତି ହଉଚି ମୁଁ ତ ଗରମ ଭାତ ଜମା ଛୁଏନି ମାନେ ବର୍ଷା ଦିନ ହଉ ଶୀତ ଦିନ ହଉ ଖରା ଦିନ ହଉ ଯୋଉ ଦିନିଆ ଦେଲେ ମୋର ମାନେ ଗରମ୍ ‌ଭାତ ଏମିତି ଭଲ ପାଏନି ଖାଇବା ପାଇଁଁ ମୁଁ କହିଲି ଦେଖିଆ ସେ ଦିଦି ଙ୍କୁ ଟିକେ ଆଜି ଫୋନ୍ କ ପଚାରିବି ଆଉ କଣ ଯଦି ଟିକିଏ କହିବେ ଯଦି ଦେହ ପା ହଉଚି ମାନେ ପ୍ରାକୃତିକ ଯେମିତି ଆମର ଦେଶୀ ଚିକି ସେନ୍ତି କହିଲେ କହିଲେ ବୋଲି ମତେ ଭଲ ଲାଗିଲା ଆଜି ମାନେ କହିଲେ ଗରମ ହଉଛି ଏତେ କଣ ତମକୁ ଥଣ୍ଡା ଯେତେ ଜିନିଷ ଖାଇକି ଦେହ ଥଣ୍ଡା ହେଇଗଲା ବି ମୁହଁ ଫୁଲି ଯାଇଛି କି ସେ ଥଣ୍ଡାରୁୁ କେଜାଣି ତଣ୍ଟି ଫଣ୍ଟି ଦେଖୁନ କେମିତି ବସି ଯାଇଛି ସେ ତଣ୍ଟି ଟା ବସିଯାଇଛି କଣ କଲେ ଟିକେ ସେ ଇଏ ହବ କହିଲ ମୁଁ ଗୋଟେ କାଢା କରି ପିଇଜିମି ସ- ସକାଳୁ ସକାଳୁ ମୁହଁ ଟା ପୁରା ଫୁଲି ଯାଇଥିଲା ଘରେ ବି ସମସ୍ତେ କହିଲେ ଆଉ କଣ ମୁହଁ ତାର ଫୁଲିଗଲାଣି ଆଉ ଏରା ଥଣ୍ଡା ଫଣ୍ଡା ହେଇ କଣ ମେଡିକାଲ ଯିବା ମୁଁ କହିଲି ନାଇଁ ମ ଆଉ ଡାକ୍ତରଖାନା ଏଇଠି ଅଛିକି ମେଡିକାଲ ଯିବା ଡ଼ା ରଖାନା କହୁଛ ମୁଁ କହିଲି ଏତେ କିଏ ଯାଉଛି ଏଇଟା କଣ ଟିକେ ଥଣ୍ଡା ହେଇଯାଇଥିବ ଯେ ଦେହ ଖାଲି ଖରା ଥିଲା ଆଉ ରାତିରେ ବି ଦହି ସହିତ ସ ଯୋଉ ଚୂୁଡାଟା ଚକଡି ଖାଇଥିଲି, କି ବେଶୀ ଥଣ୍ଡା ଧରି ପକେଇଲା କି କଣ କେଜାଣି? ପେଟ ଟିକେ ଯାହା ଭଲ ନଥିଲା ତ ଥିଲା, ଯେନ୍ତି ଭଲ ଲାଗିଲାଣି ମୁଁ ଖାଲି ଦେଖିବା କଣ ହଉଚି। ତାପରେ ମୁଁ କହିଲି ଦେଖିଆ ସେ ଦିଦିଙ୍କୁ ଆଜି ଟିକେ ପଚାରିବି ପେଟ ତ ଥଣ୍ଡା ଭଲ ହେଇଗଲା, ମୁହଁ ହାଁ ମୁହଁ ଗୁରା ଥଣ୍ଡା ହଉଚି। ପୁଣି ମାନେ ନାକ ଫାକ ତ ଚୁଟିନି କିନ୍ତୁ ତଣ୍ଟି ଗଳ ଗଳ ହଉଚି କଣ କଲେ ଆଗ ତଣ୍ଟି ଟା କ୍ଲିୟର ହବ କହିଲେ?
ରାତିରେ ରାତିରେ ଦହିଟା ଖାଇଦେଲ ତ ସେଇଥିପାଇଁ ଭଲ ଲାଗୁନି ଥଣ୍ଡା ହେଇଗଲା ତ ଟିକେ ନଖ ଉଷୁମୁ ଗରମ ପାଣି କରିକି ଟିକେ ଲୁଣ ପକେଇକି ତଣ୍ଟି ପାଖରେ ଗଳ ଗଳ କରିକି ଓକାଳି ଦିଅ ଦି ତିନି ଥର କରିଦିଅ ତାପରେ ଯୋଉ ଘରେ କିରୋ ସିନି ତେଲ ଆଗରୁ ଆସେ ଜାଣିଛ ନା ଯୋଉ ଦିଅନ୍ତି ଚାଉଳ ଜାଇ ମୁଁ ବିପିଏଲ ରେ କିରୋସିନି ତେଲ ଆସେ। ସେ କିରୋସିନି ତେଲ ଯଦି ଟିକେ ନାକୁ ତଣ୍ଟିରେ ଶୋଇଲା ବେଳକୁ ମାରି ଦିଅନ୍ତୁ, ତାହେଲେ ବହୁତ ଆରାମ ଲାଗନ୍ତା ଆଉ ଆଜିକାଲି ତତେ ଚାଉଳ ଦଉଚନ୍ତି ଆଉ କିରୋସିନ, ଚିନି ସବୁ ଦିଅନ୍ତି। ଆମେ ମାନେ ଯାଇକି ସବୁ ଧରିକି ଆସୁ ଖୁସି ଲାଗେ, ସେ ଯୋଉ ଇଏ ମାନଙ୍କ ପାଖରୁ ଆଉ। କତିରୁ। ଆଉ ତ ଦଉନାହାନ୍ତି ଏରା ଯଦି କୋଉଠି ଥିବ ଟିକେ ନାକୁ ଯଦି ମାରି ପାରନ୍ତ। ତାପରେ ବହୁତ ଆରାମ ଲାଗନ୍ତା ଆଉ ନହେଲେ କଣ କରିବାକୁ କହିଲ ଟିକେ ମେଥ ପ୍ଳସ ମାରି ଦେଇକି ତାକୁ ଛାଡିଦେବେ ସେ ଟିକେ ଟିକେ ସମୟ ପରେ ଆରାମ ଲାଗିବ କିନ୍ତୁ ଲୁଣ ଆଉ ଗରମ ପାଣିର ସେ ଯୋଉ କଳ କଳଟା ତଣ୍ଟି ପାଖରେ ଯାହା ହେଲେ ବି ଦି ତିନି ଥର କରିବ। ଏଇନା ଠାରୁ କରିଦେବେ ସନ୍ଧ୍ୟା ବେଳୁ ଚାରିଟା ସାଢେ ଚାରିଟା ବେଳେ ଥରେ କରିଦେବେ ସାତଟା ସାଢେ ସାତଟା ଥରେ କରିଦେବେ ଦେଖିବ ବହୁତ ଆରାମ ଲାଗିବ। ଆଉ ତଣ୍ଟି ଟା ବସିଗଲେ ଭଲ ଲାଗୁନି ଆଉ ଟିକେ ଗରମ ଚିକିତ୍ସା କରିଦିଅ ଆଉ, ଆଉ ପଖା ପଖାଳ ଫଖାଳ ଖାଅନି ଯଦି ପାରୁ ମାନେ ପେଟ ଏକ୍ସଏସ୍ ଗରମ ହେଇଯାଉଛି ତାହାଲେ ଲେମ୍ବୁ ଟିକେ ଫାଳେ ଲେମ୍ କୁ ଗୋଟେ ହାପ୍ ଚାମଚ। ଲୁଣକୁ ହାଫ୍ ଚାମଚ ଚିନି ଗୋଟେ ଗ୍ଲାସ ପାଣି ଏତିକି କରିକି ଦି ତିନି ଥର ପିଇଦିଅ ଦେଖିବୁ ପେଟ ମାନେ ହାଲକା ଲାଗିବ ଭଲ ବି ଲାଗିବ ମାନେ ଫ୍ରି ଲାଗିବ ତମକୁ ଆଉ।
ହଉ ଦେଖିବା କରିବି ତ ନିହାତି ମାନେ ଯୋଉ ଉପାୟ ବତେଇଲ ବଡ ମାନେ ଯାହା କହନ୍ତି ସାନ ଙ୍କର ମାନେ ଭଲ ପାଇଁ ମୁଁ ବି ଜାଣିଛି ଯାହା ବି କାଢଲେ ଭଲ ଲାଗିଲା ପେଟ ଇ ଟିକେ ଥଣ୍ଡା ହେଇଯାଇଛି ପାଗ ଦେଇଥାିଅନ୍ତି ଆମର ଝିଅର ବି ସେନ୍ତି ହେଲା ସିଏ ବୋଧେ ଯୋଉ କେମିତି ବୋଧେ ଆମ ମୁଁ କଥା ହେଲାବେଳେ ବୋଧେ ଶୁଣି ଦେଇଥିଲା କି କଣ ବୋଧେ ମୁଁ ଏଯୋଉ କହୁଥିଲି ଆମ ଘରେ ମୋ ତଣ୍ଟି ବସିଲେ ସିଏ ଏମିତି ପେଟ ଖରାପ ହେଲା କହୁଥିଲେ, ତ ସିଏ ବି ଏମିତି ଆମେ କାଲି ବଧେଇ ଆପଣଙ୍କ ତଣ୍ଟି ନା କାହା କାହା ଗୋଟେ ବସି ଯାଇଥିଲା ଏମତି କଥା ହଉ ନଥିଲେ ଘରେ ଆପଣଙ୍କର କାହାର ବସି ଯାଇଥିଲା, ତ ସେମତି ମୁଁ ତାକୁ କହିଲି ସିଏ ବି ବୋଧେ ସ ସେମତି କରିଛି ତାର ବି ସେମତି ହେଇଥିଲା ତା ଜେଜେ ଯେମତି କରିଥିଲା ତାର ବି ଭଲ ହେଇଯାଇଛି ସେ ମତେ କହିଲା ଆଉ ତୁ ଏମତି ଏମତି କର ଆଉ ମୁଁ କହିଲି ନା ମଁ ତୁ ଛୋଟ ଝିଅଟା ତୁ କଣ କହିବୁ ସେ କହିଲା ହଉ ଛୋଟ ମାନେ କଣ ବଡ ମାନଙ୍କୁ କୁହନ୍ତିନି ବୋଲି ହେଲେ ତୁ ତ କହୁଛୁ ଜାଣିଛୁ ବଡ ମାନେ ଯାହା କୁହନ୍ତି ସାନ ମାନଙ୍କ ପାଇଁ ଭଲ ନା ନାଇଁ ହଉ ଯା ଗୁରୁଜନ ବୋଲି କିଏ ଥିବେ ପଚାରିବୁ ଲଘୁଜନଙ୍କ ପାଇଁ କଣ କଲେ ଭଲ ହବ, ଆଉ ଏଇ ଯୋଉ ଲୁଣ ପାଣି ହଉଥିଲି ତତେ ଲୁଣ ଆଉ ଇଏ ଗୋଟେ ଗ୍ଲାସ କର ତୋତେ ହଉନି ମୁଁ କହିଲି ହଁ ମାର ହଉଚି ଭଲ ହେଇଯିବ ମେଡିସିନ ମେଡିକାଲ ଯିବି ସେ କହିଲା ନାଇଁ ମୁଁ ଏତେ ଆଉ ଡାକ୍ତରୀ ଔଷଧ କଥା ତୁ ଆଉ କହନି ତୁ ସବୁଠୁ ଭଲ ହବ ତୁ ସେରା ଖାଆନି ତୁ ଲୁଣ ଆଉ ପାଣି ମୁଁ ଆସେ ଗରମ ପାଣି କରଦେବି ସେ କରୁଥିଲା ମତେ ଆସି କହିଲା କହିଲା ଆସେ କରିବୁ ମୋ ଗରମ ଭଲ ହେଇଗଲା ଏନ୍ତି ଥରେ ବସି ଯାଇଥିଲା ଦି ତିନି ଦିନ ତଳେ, ତାକୁ କିଏ ଆମ ସାହିରେ ବୋଧେ କହିଥିଲେ କି କଣ ମତେ କହିଲା ହଉ ଯଦି ତୋ ପେଟ ଭଲ ହେଲା ତ ଯି କହିଥିଲି ତ ସେଇ ତ ଦିଦିଙ୍କୁ କହିବୁ ତତେ କେମିତି ପେଟ ଯଦି ଭଲ ହେଇଗଲା ତାହେଲେ ଯୋଉ ଗଳ ଗଳ ଗଳ ହଉଛି ତଣ୍ଟି ତାଙ୍କୁ ପଚାରିବି କେମିତି କଣ ମୁଁ କହିଲି ଭଲ ତ ନିହାତି ଶୁଭିବ। ଆଉ ଏମିତି ସେ କହିଲା ହଉ ଦେଖିବା ଆଉ କହିଦେ ନହେଲେ ଦେଖିବା କେବେ, ମୁଁ କହିଲି ଦେଖିବା ଆଜି ତ ଏବେ ମୁଁ ଫ୍ରି ଥି ମୁଁ କିଲ ଟ ଦି ଦ ଟେ ଲଗେଇଦବା ଆଉ ତାଙ୍କୁ ଦେ ପଚାରିବା ଭଲ ଲାଗେ ମୁଁ ବି ଶୁଣିଥିଲି ଦି ତିନ ଜଣଙ୍କୁ ସେ ବି କରିଥିଲା ତାର ବି ଭଲ ହେଲା ମୁଁ ଭାବିଲି ହଁ ତାର ବୋଧେ ଥଣ୍ଡା ତା ପାଗ ଯୋଉଟା ଥିଲା କି ପେଟ ଗରମରେ ବି ହୁଏ। ତ ମୁଁ କହିଲି ହଁ ସେଥିପାଇଁ ବୋଧେ ତାର କମି ଯାଇଥିବ କି କଣ ଆଉ ମୁଁ କହିଲି ନାଇଁ ଦେଖିଆ ସେ ଦିଦିଙ୍କୁ ଆଜି ପଚାରିବି ଆଉ ସିଏ କଣ କହୁଛନ୍ତି କଣ କହୁଚ ଆଜି ତାହେଲେ ସେଇଟା ପକ୍କା କରିବି ତ?
ହଁ। ବାଜିଲେ ସେ ଗଳ ଗଳ କରିଦିଅ ପାଣି ଟିକେ ଆଉ ଯଦି ଘରେ ଦେଖ କିରୋସିନ ଥିବ ଟିକେ ନାକୁ ତଣ୍ଟି ବାହାରେ ଖାଲି ଲଗେଇ ଦେଇକି ଶୋଇବ ଶୋଇଲା ବେଳେ ତାର ବଢିଆ ଲାଗିବ ଆମେ କହୁଛ ଡା ଡାକ୍ତର ଡାକ୍ତର କିନ୍ତୁ ଆମେ ଯେତେ ଦେଶୀ ଚିକିତ୍ସା କରିବା ଆମ ପାଇଁ ସେତେ ଭଲ ଦେଶୀ ଚିକିତ୍ସାଟା ଆମ ଦେହ ପାଇଁ ବହୁତ ଉପକାରି। ଆଉ ଆମେ ଡାକ୍ତରୀ ଚିକିତ୍ସା ତ ଭଲ ନହେଲେ ସେ ଆଉ ଇଏ କରନ୍ତି। କିନ୍ତୁ ଯେ ଆମେ ଯେହେତୁ ଗାଁଉଁଲି ଲୋକ ଦେଶୀ ଚିକିତ୍ସା କରିକି ଆମେ ଆମ ଜୀବନକୁ ଏ କରିବା କଥା। ସବୁ ଜିନିଷର ଦେଶୀ ଚିକିତ୍ସା ଅଛି ସବୁ ଜିନଷର ଥଣ୍ଡା, ଜର, କାଶ ଯାହା ତମେ ଚେଷ୍ଟା କରିବ ସେ ସବୁର ହବ। କିନ୍ତୁ ଟିକେ ସମୟ ଲାଗିବ କିନ୍ତୁ ପୁରା ମୂଳରୁ ଭଲ ହେଇଯିବ। ଆଉ ଟିକେ ସମୟ ଲାଗିବ କିନ୍ତୁ।
ହଉ ଶୁଣ ତମେ ଯୋଉ କହିଲ ମୁଁ କରିବି ଯେ, ଶୁଣୁନ ତମେ ଯୋଉ ଏବେ କହିଲ ଦିଦି ଆଉ କଣ ମୋର ଏବେ କହିଲନି ଆଉ କିରୋସିନି ତେଲ ସେଇଗୁଡା ତ ଏବେ ମିଳୁନି ଆଉ ଆମ ଗାଁରେ ତ ଏବେ ଯୋଉ କଣ ଗୋଟେ କଳ ଅଛି ହଲର ଯୋଉ କୁହନ୍ତି ହଲର ନା କଳ ମାନେ ଯଦି ଅଟା କଳ ହେଲା, ଧାନ କଳ ଧାନ ନେଇକି ବସାନ୍ତି ଲୋକମାନେ ଚାଉଳ କରନ୍ତି ସେମିତି ବି ଗୋଟେ କଳ ଅଛି ଯଦି ଏକା ତ ସିଏ ବୋଧେ ଏ ଯୋଉ ଡିଜେଲ ନା ପେଟ୍ରୋଲ କଣ ଏମିତି ଗୋଟେ କରୁଛନ୍ତି ସେଇ ତେଲଟା ଆଣିକି ସେମାନେ ପକେଇକି ଲଗୁ ଚଲଉଛନ୍ତି ନା କ ହଁ କହିଲେ ଆଉ କିରୋସିନି ରେଟେ ବହୁତୁ ହେଲାଣି ଯେହେତୁ କିରୋସିନି ତାର ଦର ଅଧିକ ହେଇ ଗଲାଣି ସେ କହୁଛନ୍ତି ନାଇଁ କିରୋସିନି ଦର ଅଛି ଆମେ ଆଉ କିଣି ପାରିବାନି। ତ ସେଇ ଯୋଉ ପେଟ୍ରୋଲ ନା ଡିଜେଲ ବୋଧେ କୋଉଠୁ ପା ତେଲ ଟାଙ୍କି ଯୋଉ ଆମର ଅଛି ପାଖାପାଖିା ଏରିଆରେ ସେ ଯଦି ଆ ଗାଁରେ ତ ଏବେକାର ତେଲ ସବୁ ବିକ୍ରି ହଉଛି ପେଟ୍ରୋଲଠୁ ଆରମ୍ଭ କରି ଡିଜେଲ ସବୁ ମିଳିବ। ତ ସେ ମତେ କହିଲେ କି ଆଉ ତମ ଗୋଟେ କାମ କର ଯଦି ଏବେ ତମେ ଯୋଉ କହିଲ କିରୋସିନି କିରୋସିନି ତ ମିଳିବନି ମୁଁ ତଥାପି ପଚାରିବି ମାନେ ବୁଝିବି କାହା ପାଖାପାଖି ଯଦି ସେଯୋଉ ଆମର ମା ଡିଲର ଡିଲର ନା କଣ ଥାନ୍ତି ସେମାନେ ଯୋଉ ଦିଅନ୍ତି ଆମକୁ, ଗାଁ ଅଧିକାରୀ ନା କଣ ସେମାନେ ଯୋଉ ଦିଅନ୍ତି ଆମକୁ ଚାଉଳ ଗହମ ଆଗରୁ ବି କିରୋସିନି ଦିଅନ୍ତି, ଆମେ ଛୋଟ ବ ଛୋଟ ହେଇଥିଲୁ କିରୋସିନ ଦିଆଯାଏ ଆମେ ବି ଆଣୁ ଯାଇଁକି ସେତେବେଳେ ଛୋଟ ଛୋଟ ହେଇଥିଲୁ ଟିପ ଚିହ୍ନ କୁହନ୍ତି ମାନେ ଜେଜେ ଅଜା ମାନଙ୍କ ସହିତ ଯେତେବେଳେ ଯିବୁ କହିବେ ସେ
ହୁଁ।
ଇଏ କରନି ହଁ ମୁଁ ଛୋଟବେଳୁ ମୋ ଅଜା ଘରେ ରହିଯାଇ ଆମର ସବୁ ଆଧାର କାର୍ଡ଼ ଆରମ୍ଭ କରି ସବୁ ମୋର ଅଜାଘରେ ତୋମେ ଯେ ପଇଲା ବେଳେ ହେଇଥିଲା ଆମେ ଗମେଣ୍ଟ ରେ ମାନେ ଯୋଉ ସରାଟି ଡାଇରେକ୍ଟ ପାଠପଢୁଥିଲେ। ସେତେବେଳେ ଶୁଭେନି ବେମିଆ ଆ ତୋତେ କହିଲେ କିରୋସିନ ଟି ମୁଁ କିରୋସିନ ତ ନିହାତି ଖୋଜିବି କୋଉଠି ଦେଖିଆ କହି। କିନ୍ତୁ ମୁଁ ବି ଶୁଣିଥିଲି କାଳେ ସୋରିଷ ତେଲ ଆଉ ରସୁଣ ବି ଫୁଟେଇକି କଣ ତେଲ ତଣ୍ଟିରେ ଘଷିଲେ କି କନମୂଳିରେ ଘଷିଲେ ବି ଆଉ ଯୋଉ ଯେହେତୁ ତ ତଣ୍ଟି ବସିଯାଇଚି। ତଣ୍ଟି ଟା ଟିକେ ଘଷିଦେଲେ ଭଲ ହେଇଯିବ। ତାପରେ କନମୂଳିରେ ମାଇଲେ ଥଣ୍ଡା ବି କାଟିବ। ପାଦରେ ହଁ, ଆଉ କେବେ କଥା ହେବା। ତୋମେ କହିଲ ମୁଁ ଏଇରେ ସାଙ୍ଗେ ସାଙ୍ଗେ ଯାଇକି ଏଇନା ବୁଝିବି ଆଉ କୋଉଠି କିରୋସିନି ମିଳିବ ଆଉ।
ହଁ, ହଁ।
ଆଉ କେବେ କଥା ହେବା ହେଲା।
ହଁ, ହଁ।